ହ୍ୟାଲୋ।
ହ୍ୟାଲୋ।
ଭାଇ ଭଲ ଅଛନ୍ତି।
ହଁ ଭାଇ ଭଲ ଅଛୁ ସେମିତି ତମେ କେମିତି ଅଛ ଭାଇ।
ମୁଁ ତ ବହୁତ ବଢିଆ ଅଛି।
ହଁ।
ହେଲେ ତୁମେ କେଉଁଠି ରୁହ।
ମୁଁ ଘରେ ରୁହେ।
ଆଉ ଘରେ ରହିବନି କଣ ବଣରେ ରହିବ।
ହଁ କଣ କରିବା ଘରେ ରହୁଛୁ ଆଉ
ମାନେ ଘରର କେ ଆରେ ତମର ତ କଣ ଗୋଟେ ଗାଁ ଥିବ ନା। କି ସହର ଥିବ। କେଉଁ ଗାଁ କେଉଁ ସହରରେ ରୁହନ୍ତି।
ଯାଜପୁର।
ଯାଜପୁରରେ ରୁହନ୍ତି।
ହଁ
ଆରେ ତମର ସେଇଠି ତ ମା ବିରଜାଙ୍କ ମନ୍ଦିର ବହୁତ ବହୁ ଫେମ ବହୁତ ପ୍ରସିଦ୍ଧ ହେଲେ ବିରଜ ମନ୍ଦିର କେମିତି କଣ ଥାଏ।
ହଁ ବିରଜା ମନ୍ଦିର ଫେମସ ପା
ହଁ ହେଲେ ବିରଜା ମନ୍ଦିର କେମିତି କଣ ଥାଏ।
କେମତି କଣ ଥାଏ ମାନେ
ଆରେ ସେଠାକାର ପରିବେଶ କେମିତି ଯିବାକୁ ହୁଏ କଣ ହୁଏ ତୁମେ କହିପାରିବ କି।
ହଁ ବସ ରେ ଯିବ ପରିବେଶ ଭଲ। ପୁରା ପରିବେଶରୁ ପଶିବ ତ ମନ କେମିତି ଗୋଟେ ଶାନ୍ତି ଆସିଯିବ।
ହଁ ହଁ ହେଲେ କେଉଁ ବସ ରେ ଯିବାକୁ ପଡିବ।
କେଉଁ ବସରେ ଯିବାକୁ ପଡିବ, କୋଉଠି ଘର କୋଉଠି?
ଘର ହେଲା ଆମର-ଅ ଅ ବାଲେଶ୍ୱର।
ବାଲେଶ୍ଵର ହେଲେ ତମେ ପାଣି କୋଇଲି ବସରେ ପଳି ଆସିବ ନହେଲେ ପାଁ ବାଲେଶ୍ଵର ରୁ ଦେଖିବ ହଁ ଯାଜପୁର ଟାଉନ ବିରଜା-ଆ ଏଁ ବସ ଯାଉଛି ନା ନାହିଁ ସେଥିରେ ବସିବ ପଳିଆସି ତ ଆଉ।
ହେଲେ ସେଠି ରହିବା ପାଇଁ କୌଣସି ସୁବିଧା ଅଛି କି?
ହଁ ରହିବା ପାଇଁ ସୁବିଧା ଅଛି। ହଁ ଖାଇବା ରହିବା ସୁବିଧା ଅଛି।
ହେଲେ କଣ ସବୁ ଖାଦ୍ୟ ତମର ସେଠି ମିଳେ?
ଓଡିଶାର ଯାହା ଖାଦ୍ୟ ସିଆ ମିଳେ ଭାତ, ଡାଲି, ତର୍କାରୀ ଯାହା ଖାଇପାରିବ ତମେ ଆଉ କଣ।
ହଁ ସେଇଟା ତ ସବୁ ଜାଗାରେ ପ୍ରାୟତଃ ମିଳିଥାଏ ହେଲେ କଣ ଏମିତି ସ୍ପେଶାଲ ମିଳେ କି ଯାହା ଯାଜପୁର ଛଡା ଆଉ କେଉଁଠି ପ୍ରାୟ ମିଳେ ନାହିଁ? କିମ୍ବା ସେଇ ଖାଦ୍ୟ ଯାଜପୁରରେ ହିଁ ପ୍ରସିଦ୍ଧ।
ନାଇଁ ନାଇଁ ସେମିତି କିଛି ନାଇଁ।
ସେମିତି କିଛି ନାହିଁ ଯାଜପୁରୁରେ।
ନା ନା ସେମିତି କିଛି ନାଇଁ ସବୁ ତ ସବୁ ଫେମସ ଆଉ ଉ
ହେଲେ ତମର ସେଇଠି କେଉଁ ପାଗ ଭଲ ଅଛି ନା ଏମିତି ଖାଲି କୋହଲା ପାଗ ଅଛି?
କୋହଳା ପାଗ ବର୍ତମାନ କୋହଲା ପାଗ।
ହେଲେ ପବନ ଘୁ ଘୁ ହେଇକି ବସ ବହୁଚି ତ।
ପବନ ଘୁ ଘୁ ହେଇକି ବହୁନି ପବନ ଜମା ନାହିଁ ଏବେ।
ଆରେ ଆମର ଇଆଡେ ତ ପବନ ଖାଲି ବହି ଚାଲୁଚି ହିଁ ବହି ଚାଲୁଚି। ରହିବାର ଥମ୍ କଥା ରହୁନାହିଁ।
ଓହୋ କେତେବେଳୁ ହୋ ହେଲାଣି ପବନ?
ଆରେ ଏଥଡ ତ ଖାଲି-ଇ ବର୍ଷା ଏପରି ହୋଉଛି ଯେ ସବୁଆଡେ ଖାଲି ପାଣି ବହି ଗଲାଣି। ଏବଂ ଆଉ ଚାଲି ଚାଲି କୁଆଡେ ଯାଇ ହଉନି ଖାଲି ପହଁରିକି ଯିବାକୁ ପଡୁଛି।
ଓହୋ ଆମର ଖାଲି ବର୍ଷା ହଉଛି ପବନ ନାହିଁ।
ହେଲା ଏ ଆଜି ପାଗ କଣ ଖରା ଖରା ହେଲାଣି ନା ତମର ସେଆଡେ ହେଇନାହିଁ?
ନା ଖରା ନାହିଁ ପାଗ ଖୋଲା ପାଗ ପୁରା ବର୍ଷା ଟିକେ ଟିକେ ହଉଛି
ଆରେ ବର୍ଷାଙ୍କୁ ତମେ ଟିକେ କେମିତି କହୁନା ଯେମିତି ଆମ ଜାଗା ଛାଡିକି ଆଉ କୋଉଠିକି ଯିବ। ଆମେ ଖାଲି ବର୍ଷାରୁ ପୁରା ହଇରାଣ ହେଇଗଲୁଣୁ।
ତମ ଜାଗା ଛାଡିକି ଆମ ଜାଗାରେ ତ ହୋଉଚି ଆଉ, ମୁଁ ଆମ ଜାଗାରେ ଯଦି ନ ହେଇଥାନ୍ତା ଆମ ଜାଗାକୁ ରଖି ଦେଇଥାନ୍ତି।
ହେଲେ ତାଲ୍ ତମେ ଖରା ସହିତ କଁ ସମ୍ପର୍କରେ ଅଛ କି?
ଖରା ସହିତ ସମ୍ପର୍କରେ ନାହିଁ ଦି ଚାରି ଦିନ ହେଲା ଖରା ସହିତ ସମ୍ପର୍କରେ ନାହିଁ।
ହେଲେ ଟିକେ ସମ୍ପର୍କ କର, ଆରେ ଖରା କେଉଁଠି ରହିଲା ଆସ ଟିକେ ଏପଡ ଆଡ଼େ। ଏମିତି କହିବା ଦରକାର ନା।
ଖରା ଖୋଜି ଖୋଜି ବୁଲୁଚି ଯୁଆଡେ କଲ କରୁଚି ସିଆଡେ ଖରା ନାହିଁ, ଭୁବନେଶ୍ୱରରେ ଖରା ନାହିଁ, କଟକରେ ଖରା ନାହିଁ। ଆଉ କୁଆଡେ ତ ବାଲେଶ୍ଵରରେ ତ ଖରା ନାହିଁ, ଆଉ କୁଆଡୁ ଖୋଜିବି।
ହୋଉ ହୋଉ ଦେଖ ଟିକେ ଖୋଜା ଖୋଜି ପାଇଁ କୁହ।
ହଁ ଖୋଜାଖୋଜି ପାଇଁ ଚଲବା ସଂସ୍ଥା ଆଉ।
ହଁ ହେଲା ଆଉ କଣ ସବୁ ପଢାପଢି ଚାଲିଛି?
ପଢା ପଢି ମୁଁ ବର୍ତ୍ତମାନେ ଦଶମ ସଇଲା ପ୍ଲସ ଟୁ ଫାଷ୍ଟ ଇୟର।
ଏବେ ତମର ପ୍ଲସ ଟୁ ଫାଷ୍ଟ ଇୟର?
ହଁ।
ହଁ ହେଲେ ଆଉ କଣ ସବୁ ପଢିବ ପଢିବ ବୋଲି ଭାବିଛ?
ମୁଁ
ହଁ।
ପ୍ଲସ୍ ଟୁ ପରେ ପଢିବିନି ଆଉ।
ଆଉ ପଢିବନି ପ୍ଲସ୍ ଟୁ ପରେ?
ନା।
ତାହେଲେ କଣ ସୁରାଟ ଯିବ ନା ବେଙ୍ଗ୍ ଲୁରୁ ଯିବ?
ମୁଁ କଲିକତା ଯିମି।
କଲିକତା ଯିବ ଆରେ କଲିକତାରେ ଲୋକ ତ ଓଡିଶା ଆସନ୍ତି ତମେ କଲିକତା ଯାଇ କଣ କରିବ ସେଠାରେ?
କଲିକତାରେ ଛତା କାମ କରି
ଆ ଛତା କାମ କରିବ ଆରେ ସେଇଠି ତ ଟିକେ କମ୍ ପଇସା ମିଳେ। ମୁଁ ଜାଣିଛି ତମେ ମୁମ୍ବାଇ ପଳେଇଆସ ସେଠାରେ ପୋଷାକର କେମିତି ଡିଜାଇନ୍ ତିଆରି ହୁଏ ତାହା ତମେ ଶିିକି ନବ ତମେ ଖୁବ୍ ଅଧିକ ପଇସା କମେଇବ।
କେତେ ପଇସା ଦେବେ?
ଆ ପଚିଶି ରୁ ତିରିଶି ହଜାର ଟଙ୍କା।
ମାସିକ
ହଁ ମାସିକ ରହିବା ଖାଇବା ମିଶେଇକି।
ଓହୋ ପଚିଶ୍ ହଜାର ଟଙ୍କାରେ ଖାଇବ ରହିବ
ହଁ ହେଲେ ସପ୍ତାହରେ ଦି ଦିନି ତାଙ୍କର ବସ୍ ବସ୍ ଟିଏ ବ ବସ୍ ବାହାରେ ତମେ ଯଦି ଚାହିଁବ ତ ମୁମ୍ବାଇ ବୁଲି ମଧ୍ୟ ଆସିବ।
ତମେ ମୁମ୍ବାଇ ରେ ରହୁଛ କି?
ମୁଁ ରହୁନାହିଁ। ମୁଁ ତ ବର୍ତ୍ତମାନ ପଢୁଛି ଆମର ତ ଭାଇ ଅଛନ୍ତି ସେ ରହୁଥିଲେ। ହଁ ହଁ। ହେଲେ ତମେ ଯିବାକୁ ଚାହିଁବ କି?
ଯିବାକୁ ଚାହିଁବା ଦେଖିବା ଆଉ ତମେ କଣ ପଢୁଛ କଣ?
ଆରେ ମୁଁ ତ ଏବେ ବିଟେ କରୁଛି।
ବିଟେକ୍
ହଁ।
ବିଟେକ୍ ପରେ କଣ କରିବ?
ଆ ବିଟେ ପରେ ଏମ୍ ଟେକ୍ ଅଛି ପି ଏଚ୍ ଡି ଅଛି ସବୁ ଅଛି ହେଲେ ପାଠ ପଢିଲେ ତ ବ ବୁଢା ହେଲା ଯାଏ ପଢିଲେ ମଧ୍ୟ କୋର୍ସ୍ ଅଛି। ଏମ୍ ତି କଣ ସବୁ ପାଠ ପଢ଼ି ହବ।
ହ ହଁ ହଁ ଚାକିରି
ଚାକିରି ଅଁ ଆମର ବିଟେକ୍ ର ଏବେ ଏବେ ମୋର ଥାର୍ଡ ଇୟର ଚାଲିଛି ଆଉ ବର୍ଷେ ସରିଲେ ଦେଖିବା କଲେଜ୍ ରେ କୌଣସି କମ୍ପାନୀ ଆସିଛନ୍ତି କି ନାଇଁ ଯଦି ଆସିବେ ମୁଁ ତାଙ୍କୁ କର୍ମକ୍ଷେତ୍ରରେ ଆଗେଇଇଯିବି
ଅ ହଁ ହଁ।
ହୁଁ ହେଲେ ତମେ ପାଠ ପଢା ପଢିରେ ଅଧିକ ଭଲ ସେ ପଢ ନା ଟିକେ କମ୍ ପାଠ ପଢ
ମୋର ପାଠ ହୁଏନି ଜମାରୁ।
ହେଲେ କାହିଁକି ଏମିତି ବସି ରହିବା କିଛି ଭଲ ନୁହଁ ନା ଏମିତି ଖାଲି ଟାଇମ ପାସ୍ କରିବା। ଯଦି ତମେ ଏବେ ପଳେଇବ ତମ ସାଙ୍ଗମାନେ ତମର ଦି ବର୍ଷ ପରେ ତମର ସେଇ ଜାଗାକୁ ଆସିବେ। ସେତେବେଳୁ ତମ ପାଖରେ ପଇସା ବହୁତ ହେଇଯାଇଥିବ ତମେ ତାଙ୍କୁ ଖାଲି ଚୁଗୁଲି କାଢିବ।
ହଁ।
ଆରେ ଆମର ଏବେ ଶୁଣ ଆମର ଗୋଟେ ସାଙ୍ଗ ଗାଁରେ ଥିଲା। ସିଏ ଦଶମ ପରେ କଣ କଲା ନା ସିଏ ଦଶମ ପରେ କଣ କଲା ନା ଆଉ ଆମ ତୁଲେ ପାଠ ପଢିଲା ନାହିଁ। ସିଏ ସୁ ପ ସୁରାଟ ପଳେଇଲା। ଆଉ ଆମେ କେତେ ଜଣ ସବୁ କଲେଜ ରେ ଏମିତି ଆମର ମଧ୍ୟ ପାଠ ହୁଏ ନାହିଁ। ଆମେ ମଧ୍ୟ ରହିଗଲୁ। ତି ହଁ ରହିବା ଗାଁ ରେ ଦି ତିନି ଦିନ ଦି ତିନି ବର୍ଷ ମଜା ମସ୍ତି ସବୁ କରିବା। ତମର ମଧ୍ୟ ପାଠ ହେଲା ନାହିଁ କି ଆମତି କୌଣସି ଚାକିରି ମିଳିଲା ନାହିଁ। ଆମେ ଯେତେବେଳେ ଆଉ ଥରେ ତାଙ୍କୁ ପଚାରିଲୁ ସିଏ ସେତେବେଳେ ସେଇଠି ସୁପରଭାଇଜର ହେଇଗଲାଣି। ଆମେ ତାଙ୍କ ଅଣ୍ଡରରେ କାମ କରୁଛୁ ଆରେ ସିଏ ଆମକୁ ଦେଖିଏ ସିଏ ଆମକୁ ଦେଖିଲେ କହିବ ଆରେ ତମେ ସେତେବେଳେ ଯଦି ପଳେଇଆଇ ଥାନ୍ତ ଏବେ ମାସକୁ ଷାଠିଏ ହଜାର ଲାଖେ କମେଇଥାନ୍ତ ତାର ଏବେ ଦରମା ମାସକୁ ଷାଠିଏ ହଜାର ସିଏ ତା ଅଣ୍ଡରରେ ଶହେ ପିଲା କାମ କରନ୍ତି।
ଓହୋ। ବଢିଆ ବହୁତ ପଇସା ଇନକମ କରୁଛନ୍ତି।
ହଁ ହେଲେ କଣ ତମେ ଯିବ କି?
ଦେଖିବା ସରୁ
ହଁ ଆରେ ମୁଁ ଏପରି କହୁନି କି ତୁମେ କା ପାଠ ପଢ ନାହିଁ କେବଳ କାମ କର। ଆରେ ପାଠ ପଢ଼ିଆ ପଢିରେ ମନ ଦିଅ ଯଦି ମନ ପାଠ ପଢା ପଢିରେ ମନ ଲାଗିଗଲା ତାହେଲେ ତୁମେ କେମ କେଉଁ ନାହିଁ କେଉଁ କର୍ମ କ୍ଷେତ୍ରରେ ନିଶ୍ଚୟ ଆଗେଇ ଯିବ ଏବଂ ଓଡିଶା ର ନାଁକୁ ସୁନାମ ଅର୍ଜନ କରିବାରେ ତୁମର ବହୁତ ବଡ଼ ହାତ ରହିବ।
ଓ ଓ ହଁ ଦେଖିବା ଆଉ।
ହେଲେ ତୁମର ହାଇଟ୍ ଏବଂ ଶାରୀରିକ ଶକ୍ତି ଭଲ ଅଛି କି?
ହଁ।
ଆରେ ତୁମେ ଯଦି ଶାରୀରିକ ଶକ୍ତି ଯଦି ଭଲ ଅଛି ତୁମର ତ ଏବେ ଦଶମ ସରିଲା। ଅ ତୁମେ ଆମର ଯୋଉ ଅଗ୍ନିବୀର ହେଇଗଲା ଏପରି କିଛି ହେଇଗଲା ସିପାହୀ ହେଇଗଲା। ଏଇ ସବୁ ଚାକିରୀରେ ତମେ ପୋଷ୍ଟ ପାଇଁ ଆପ୍ଲାଏ କରୁନା ତମେ ଯଦି ରନିଙ୍ଗ ଭଲ କରିବ ରନିଙ୍ଗ ଭଲ କରିପାରିବ ତୁମର ଶାରୀରିକ ଶକ୍ତିରେ ତୁମେ ବ୍ୟାୟାମ ଏବଂ ଅ ଦୌଡ଼ ଏସବୁ କରିପାରିଲେ ତୁମେ ଏକ ସରକାରୀ ଚାକିରି ପାଇପାରିବ। ପୋଲିସ ହେଇଗଲା ଏମିତି ଟିକେ ଅଳ୍ପ ଅଳ୍ପ ସେଠାରେ ପାଠ ବହୁତ ପଚାର ଯାଏ ନାହିଁ କେବଳ ଶାରୀରିକ ଶକ୍ତି ଥିଲେ ଅଧିକ ତମେ କଣ ଜାଣ ଯିବାକୁ ଚାହିଁବ କି?
ହଁ ଏବେ କଣ ହେଇପାରିବ?
ହଁ କାହିଁକି ହେଇପାରିବନି? ଏବେ ତୁମେ ଦଶମ ପାସ୍ କଲ ତୁମର ବୟସ ମାତ୍ର ସତର ରୁ ଅଠର ବର୍ଷ ହେଇଥିବ। ସତର ବର୍ଷ ହେଇଥିବ। ଆରେ ତୁମ ପାଖରେ ଦୁଇରୁୁ ତିନି ବର୍ଷ ଅଛି ତୁମେ ଚାହିଁବ ଯଦି ଅ ତମେ ଯଦି ପ୍ରତ୍ୟେକ ଦିନ ଉଠି ରନିଂ କରିବ। ଏବଂ ଶାରୀରିକ ବ୍ୟାମ କରିବ। ଏବଂ ଟିକେ ଅଳ୍ପ -ଅଳ୍ପ ପାଠ ପଢିବ ତାହେଲେ ତୁମେ ଏକ ଅ ସରକାରଙ୍କର ଗ ଯୋଉ ଆର୍ମି ହେଇଗଲା। ସିଆର ପି ଏଫ ହେଇଗଲା। ଏପରି ଚାକିରି ସବୁ ତୁମେ କରିପାରିବ। ଏଇ ଚାକିରି କଣ ଖରାପ କି?
ନା। ତାର କେତେ ହାଇଟ କେତେ ବୁଝୁଚି କେତେ ନେବେ ହାଇଟ୍?
ହାଇଟ୍, ହାଇଟ୍ ମୋ ହିସାବରେ ଶହେ ସତୁରୀ ସି ଏମ ନିଅନ୍ତି। ତୁମର ଯଦି ହାଇଟ ପାଞ୍ଚ ରୁ ପାଞ୍ଚ ଫୁଟ ସାତ ଇଞ୍ଚ ହୁଏ ତାହେଲେ ତୁମେ ସବୁ ଆର୍ମି ପାଇଁ ପ୍ରସ୍ତୁତ ହେଇପାରିବ। ଆର୍ମି ହେଇଗଲା। ନେଭି ହେଇଗଲା। ଏୟାର ଫୋର୍ସ ହେଇଗଲା। ଏମିତି ସମେ ସବୁ ଚାକିରି କରିପାରିବ।
ମୁଁ ପା ପାଞ୍ଚ ଫୁଟୁ ଦଶ, ଏଗାର ଇଞ୍ଚ ଅଛି।
ଓ ତମକୁ କେହି ଦେ କା କାଟିବାର ପ୍ରଶ୍ନ ହିଁ ନୁହଁ। ତମର ଯଦି ହାଇଟ୍ ଅଛି ତାହେଲେ ତୁମେ ଦୌଡିବା ଆରମ୍ଭ କର। ତୁମର ବଡ ବଡ ଅ ଷ୍ଟେପ ମଧ୍ୟ ବାହାରିବ। ତୁମେ ସମସ୍ତଙ୍କୁ ପଛରେ ପକେଇ ଏକ ଘୋଡା ପରି ଶୀଘ୍ର ଶୀଘ୍ର ଦୌଡି ପାରିବ।
ହଉ ଭାଇ ତମକୁ ମୁଁ କହିବି ଦେଖିବା ଆଁ। ରହୁଛି। ମୁଁ ଟିକେ ଦେଖେ କାମ କରେ ଆଁ।
ଟିକୁ ଟିକେ ଭାଇ ଆଉ ଟିକେ ଖାଲି ମୋ କଥା ଶୁଣି ଦିଅନ୍ତୁ, ତାପରେ ଆପଣ ରହିଯିବେ। ଆଉ ଏକ ଏକ ଦୁଇ ମିନିଟର କଥା। ହଁ ଯେ ର ରନିଂ ଟିକେ ଆପଣ କଣ କରିବେ? ଅନ୍ ଅନ୍ ଲାଇନରେ ଏବେ। ଆପଣଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି ନା?
ହଁ -ହଁ।
ହଁ ଆପଣ ସ୍ମାର୍ଟ ଫୋନ୍ ଜରିଆରେ ଏ ୟୁଟ୍ୟୁବ ରୁ କିମ୍ବା ଅନଲାଇନ ରୁ ଅ ସର୍ଚ୍ଚ କରି କାଢନ୍ତୁ ଆର୍ମି କେମିତି ହେବା? କି ଆର୍ମି ଚାକିରରିରେ କଣ କଣ ହୁଏ? କେମିତି ଉଚ୍ଚତା ଥାଏ? କେତିକି ଓଜନ ରହିବା ଦରକାର? କେତିକି ପାଠ ପଢିବା ଦରକାର? ସେ ସବୁ ତୁମକୁ ସେଠାରେ ମିଳିଯିବ ତମେ ଏ ସବୁ କରିପାରିଲେ ତମେ ଭବିଷ୍ୟତରେ ଏକ ଭଲ ଚାକିରି କରିପାରିବ। ତୁମ ବାପା ମା ର ନାମ ସହିତ ତୁମ ଗାଁ ଏବଂ ସହରର ନାମ ମଧ୍ୟ ଅ ଖ୍ୟାତି ନାମରେ ଖ୍ୟାତି ଅର୍ଜନ କରିପାରିବ। ଠିକ ଅଛି?
ହଉ।
ହଉ ଧନ୍ୟବାଦ ଭାଇ। ତମ ସହିତ କଥା ହେଇ ମତେ ବହୁତ ଖୁସି ଲାଗିଲା। ଆଉ କଣ କ
ଧନ୍ୟବାଦ- ଧନ୍ୟବାଦ। ନାଇଁ- ନାଇଁ ଧନ୍ୟବାଦ।
ହଁ ରହିଲି।
ରହିଲି ହଁ।
ହଁ।